ହଁ, ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା।
କେମିତି ଅଛନ୍ତି?
ଭଲ ଅଛି।
ଆଉ ଘରେ ହଁ ହଁ ମୁଁ ବହୁତ ଭଲରେ ଅଛି। ଆଜି ତ ମାତା ପାର୍ବତୀ ଆଉ ବାବା ଭୋଳାନାଥଙ୍କର ବାହାଘର ଥିଲା। ମୁଁ ଜଷ୍ଟ ସବୁ ସାରିକି ଆସିଲି ସାଙ୍ଗେ ସାଙ୍ଗେ ଏବେ। ଆହୁରି, ଆମ ଗାଁରେ ଆମ ଗାଁର ଶିବ ମନ୍ଦିର ଅଛି। ସପନେଶ୍ଵର, ସପନେଶ୍ଵର ଠାକୁରଙ୍କ ପା
ହୁଁ ନାଇଁ ଶୁଣିଥିଲି ଆଜି ହଉଛି ଶିବ ପାର୍ବନ୍ତିଙ୍କର ବାହାଘର ଏଇଠି ବି ଜଣେ କରୁଛନ୍ତି ଯେ ଆମକୁ ସବୁ ଇନଭାଇଟ୍ କରିଥିଲେ।
ଆମ ଘର ପୁଅ ପୁଅ ତରଫ୍ ବାଲା ମାନେ ଆମେ ଶିବଙ୍କର ମା ବାପା ହେଇଥିଲୁ ମୋ ସ୍ଵାମୀ ଥିଲେ ବାପା ମୁଁ ମା ହେଇଥିଲି ଶିବଙ୍କର। କର୍ତ୍ତା କତ୍ରୀ ହେଇଥିଲୁ ଏଇନା ଜଷ୍ଟ ମାନେ ସାରିକି ମୁଁ ଆସିଲି। ନାଇଁ ଏବେ ବି ଚାଲିଚି ମାନେ ବାହାଘର ସ୍ ଯେମିତି ଆମର ଆଁ ବରଯାତ୍ରୀ ଯାଆନ୍ତି ବାହାଘର ପୂର୍ବରୁ।
ହଁ।
ଠାକୁରଙ୍କର ବାହାଘର ସରିଲା ପରେ ଠାକୁର ମାଆ ମାଆଙ୍କୁ ଆଉ ବାବାଙ୍କୁ ଧରିକି ପୁରା ବୁଲାନ୍ତି। ସେ ଗାଁ ଚାତ୍ରା।
ଆଚ୍ଛା ଆଚ୍ଛା।
ପୁରା ବାଜା ବାଣ ସହିତ। ଯେମିତି ଆମର ବାହାଘର ହୁଏ ସେମିତି କିନ୍ତୁ ଆମର ବର ବୁଲେ କଣ ବାହାଘର ପୂର୍ବରୁ?
ହୁଁ ହୁଁ।
ଏଠି ଇନ୍ତୁ ଦିନରେ ବାହାଘର ହେଇଗଲା ଏଇ ସନ୍ଧ୍ୟା ବେଳେ ବାହାଘର ସରିଲା ପାନ୍ସଟା ବେଳେ। ଆଉ ଏବେ ତାପରେ ଏବେ ବାଣ ମେଲ ଚାଲିଚି ପୁରା ଗାଁ ଚାରି କର ବୁଲିବେ ମୁଁ ଅଧା ବାଟ୍ ତ ହଁ ଅଧା ବାଟ ବୁଲିକି ପଳି ଆସିଲି ମୋ ପୁଅ ଟା ବାଣ ଯୋଉ ଫୁଟିଲା ଖାଲି କାନ୍ଦିଲା।
ହୁଁ ହୁଁ। ଆଉ ଭୋଜି ଭୋଜି ଫା ଭୋଜି ଫୋଜି ସବୁ କରୁଥୁବେ।
ମାନେ ସରିବ ଏଇ ଯୋଉ ଗାଁ ବୁଲା।
ହୁଁ ହୁଁ ଆଉ ଥରେ ଯିବେ ପୁଣି ଥରେ।
ଆଉ ଭୋଜି ଖାଇବାକୁ ଯିବି ଆଉ ମୋ ସ୍ୱାମୀ ଆସିଲେ ଗାଡିରେ ନେଇଯିବି ନହେଲେ ଭଣଜା ଅଛନ୍ତି।
ହଁ ହୁଁ। ତାହେଲେ ବଢିଆ ଧୁମ୍ ଧାମ୍ ସେ ହୋଉଛି ଆଉ।
ହଁ ସବୁବେଳେ ମୁଁ ଶାଶୁ ଶ୍ୱଶୁର କର୍ତ୍ତା କର୍ତ୍ତୀ ହୋ
ପ୍ରତ୍ୟକ ବର୍ଷ ହୁଏ ନା କଣ?
ହଁ ଆମ ଘରେ ତିନି ବର୍ଷ ହେଲାଣି ମାନେ ଆଗୁରୁ ଚାଲିଛି କିନ୍ତୁ ଆମ
ଆଉଁ ହଁ ହଁ।
ନାଇଁ ମୋ ଶାଶୁ ଶ୍ୱଶୁର ହୋଉଥିଲେ କର୍ତ୍ତା କର୍ତ୍ତୀ କିନ୍ତୁ ଏ ବର୍ଷ ମୋ ସ୍ଵାମୀ ଆଉ ମୁଁ ହେ ହେଇଛୁ କଁ କି ଆଉ ମୋ ଦିଅରଙ୍କର ବାହାଘର ହବ ତ।
ହଁ ହଁ।
ଅ ମୋ ଶାଶୁ ଶ୍ୱଶୁର ବାହାଘର କରିବେ।
ହୁଁ।
ତ ଆଉ ବର୍ଷେ ନହେଲେ ବାହାର କରିପାରିବେନି ନା। ସେଥିପାଇଁକା ଆମେ କଲୁ ହଁ। ଆମ ଘରେ ତ ହବା କଥା ଯିଏ ବି କଲା ଆଉ ମୋ ସ୍ୱାମୀ କଲେ ଏଣୁ ଆମ ଦ୍ଵାରା ସବୁ ହେଲା ଆଉ ପାଇଁ ଫାଷ୍ଟ ଟାଇମ୍ ମାନେ ପ୍ରଥମ ଥ
ମାମା ନହେଲେ ପୁଅ ବୋହୁ ବି କରିପାରିବେ ସେମ୍ତି କିଛି ନାଇଁ।
ହଁ ମାନେ ହବନି ମାନେ ଝିଅ ତରଫରୁ ଜଣେ ଥିଲେ ସେ ଝିଅ ତରଫରୁ ଥିଲେ ତ ଆମ ଘର ତ ପୁଅ ତରଫରୁ ଆମେ ତିନି ବର୍ଷ ହେଲାଣି ହୋଉଛୁ। ଆଉ ସେଥିପାଇଁ ସିଏ ଗୋଟେ ଠାକୁରଙ୍କ ଲୀଳା ଠାକୁର ଯଦି ଚାହୁଁଚନ୍ତି ଆମେ ପୂଜା କରୁ।
ହଁ ହଁ ଠାକୁର ଚାହିଁଲେ ଯେ ଆପଣ କରନ୍ତୁ ବୋଲି। ଆଉ ସେତିକି କୃପା ନଥି ଇଛା ନଥିବ କରିହବନି ଯେତେ ଚେଷ୍ଟା କଲେ ବି।
ସବୁ ଜିନିଷ ମାନେ ଏଁ ଥୋଇଲେ ବି ତମର ହବନି ତମ ଦ୍ଵାରା।
ନା ନା ହଁ ଇଚ୍ଛା ନଥିବ। ଠାକୁରଙ୍କର ଇଚ୍ଛା ଥିଲା ଯୋଉ ବାଟରୁ ବି ହବ।
ହଁ ତେଣୁ ମୁଁ ତ ଜାଣିନଥିଲି ମୁଁ ତ ଆମ ଘରକୁ ଯାଇଥିଲି। ବୁଲିବା ପାଇଁ ଆସିଲା ଳକୁ ହଠାତ୍ ମୋ ସ୍ୱାମି କହିଲେ ଆମେ ବାହାଘର କରିବା ମୁଁ କହିଲି ବାପା ବୋଉ କରନ୍ତି ବା। ନା ନାଇଁ ବାପା ବୋଉ କରିବେନି।
ହୁଁ ହୁଁ।
ନାଇଁ ଏଇଠି ବି ହଉଛି ଜଣେ ସେମିତି ଆମକୁ ମାନେ ଇନଭାଇଟ କରିଥିଲେ। ଆଉ ମନ୍ଦିରରେ କରୁଛନ୍ତି।
ଆ ତ ସେ ଆରମ୍ଭ କରି ଏଇନା ଆରମ୍ଭ କରୁଛନ୍ତି ଆମେ ବି ଯାଇନୁ ଏ ପର୍ଯ୍ୟନ୍ତ ଆଉ ମୁଁ ତ ଟିକେ ଅ ଅସୁବିଧା ସକାଶେ ଯିବିନି ଝିଅ ଯିବ ଶାଶୁ ଯିବେ ମନ୍ଦିରରେ ସେ କରୁଚନ୍ତି ଆଉ।
ଏଇ ପୂଜାର ଅଲଗା ମଜା।
ହୁଁ ହୁଁ।
ଆଉ ଆମେ ଦୁଇ ବର୍ଷ ହେଲାଣି ପାଇକି ଏଇଟା ତିନି ବର୍ଷ ମୁଁ ସବୁ ବର୍ଷ ବୁଲେ ସବୁପଟେ। ଆର ବର୍ଷ ଖାଲି ଯାଇଥିଲି ମୋ ପୁଅ ପୁରା ଛୋଟ ଥିଲା ପାଞ୍ଚ ଛଅ ମାସର
ହଁ।
ଆଉ ଏଇ ବର୍ଷ ଦେଢ ବର୍ଷ ପାଖାପାଖି ତ ହେଇଛି ଯେ ଟିକେ ବାଣ ଫୁଟିଲା ବେଳକୁ କାନ୍ଦୁଛି ବା ଜା ବାଜିଲାଳକୁ କାନ୍ଦୁନି ହୁଁ ତାପରେ ଦିନ ପରୁ ଉପାସ ରହିଛୁ ତ ଖାଲି ମାନେ ଯେତେବେଳେ ଆମ ଘରକୁ ଠାକୁର ଆସିଲେ ବରଣୀ ହେଇକି ଗଲେ ମାନେ ବାହାଘର ପାଇଁ ତାପରେ ଆମେ ପାଣି ପିଇଲୁ। ଖରା ଦିନ ଟା ନା ଦେହ ମାନେ ଖାଦ୍ୟ ନ କଲେ ଯାହା ଲାଗୁ କୁହ କୁହନ୍ତୁନି ତାପରେ ଛୋଟ ଛୁଆ ଛୁଆ ଛୋଟ ଛୁଆଟା କ୍ଷୀର ଖାଉଛି। ଦେଢ ବର୍ଷ ହେଇନି ସତର ମାସ ଚାଲୁଛି।
ହଁ ହଁ।
ହଁ କ୍ଷୀର ଖାଇଲା ବେଳକୁ ମତେ ଆହୁଛି ଦୁର୍ବଳ ଲାଗୁଛି ଆଉ।
ଓହ ମାନେ ପୁରା ନିଜ ଲାଭ ଉଁ ଉପବାସ
ହଁ ହଁ ଖାଲି ମାନେ ଏଇ ନାଇଁ ପଣା ପିଇନି କୋଲଡ୍ରିଙ୍କସ୍‌ ମାନେ ଥଣ୍ଡା ପିଚି ଦି ଥର।
ହୁଁ ନାଇଁ ପଣା ପି ଟିକେ ଯଦି ଚଳିବ ପଣା ଟିକେ
କରିବା ପାଇଁ ହେଲେ ଘରେ ରହିବା ଦରକାର ନା। ଘରେ ସବୁ ଥୁଆ ହେଇଛି ଫଳ ତା ମନ୍ଦିରରେ ଥିଲୁ ନା। ସେଠି କେବଳ ଦହି ପଣା ସେଠି ଦଉଥିଲେ ଆଉ ଆଉ ଆମେ ମାନେ ହେଲି ଥଣ୍ଡା ପିଇ ଦେଇଛୁ ସେଇ ଦହିପଣା ଏମିତି ଦହିପଣା ତ ନୁହଁ ଖାଲି ର ଦହି ତାପହରେ ପୁରା ପାଣିଆ ପାଣିଆ ସେଠି ଟିକେ ଚିନି ପଡିଛି ଖାଲି ଆଉ।
ହଁ ସେଇଟା ବୁଝିବା ଦରକାର ହଁ।
ଏତେ ଲୋକଙ୍କ ପାଇଁ ଆଉ ସବୁ କରିପାରିବେ ଫଳମୂଳ ଆଣି ବହୁତ ଲୋକ ନା।
ହୁଁ ହୁଁ।
ଆଉ ସେଥିପାଇଁ।
ହୁଁ ଗରମ କୁ ଦଉଛନ୍ତି ଗୋଟେ ଯେ ସେତିକି ଯଥେଷ୍ଟ।
ହଁ ସେଠି ନଦେଲେ ଲୋକ ମାନେ ଅଂଶୁଘାତ ହେଇଯିବ ଯେମିତି ଗରମ ହଉଛି।
ଅଛି ଯୋଉ ଭଳିଆ।
ବହୁତ ଗରମ ହଉଛି, ଆପଣଙ୍କ ଘର ଟା କୋଉଠି?
ଆମର ଏପଟେ ବୋରମୁଣ୍ଡା ସାଇଟା।
ଆଚ୍ଛା ଭୁବନେଶ୍ୱର।
ହଁ ଭୁବନେଶ୍ଵର।
ହଁ ହଁ ମୋ ଘରେ ବି ଭୁବନେଶ୍ୱର ମୋ ବାପା ଘର ଭୁବେଶ୍ୱର।
ହଁ ହଁ।
ମୋ ଶାଶୁ ଘର ଏପଟେ ବାଙ୍କି କଟକ। ମାଙ୍କ ମନ୍ଦିର ପାଖରେ ବାଙ୍କିରେ ଅଛି।
ବାଙ୍କି ରେ
ହଁ ଆମ ଘର ତାପରେ ଦେଢ଼ କିଲୋମିଟର ଦୁଇ କିଲୋମିଟର ଭିତରେ ମା ଚର୍ଚ୍ଚିଲାଙ୍କର ମନ୍ଦିର।
ହଁ ହଁ ଆଚ୍ଛା।
ଆଉ ଆସନ୍ତୁ କେତେବେଳେ ଏପଟେ
ହଁ ଚର୍ଚିକା ଆମେ ବି କେବେ ଯାଇନୁ ସେପଟେ।
ହଁ ହଁ ବାଙ୍କି ବଢିଆ ଯାଗା ବହୁତ ଜିନିଷ ଅଛି। ଖାଲି କଣ ମାଆଙ୍କ ମନ୍ଦିର ଅଛି ଏପଟେ ଅଂଶୁପାହା ହ୍ରଦ ଅଛି ଦେଖିବେ। ଦେବୀ ଦ୍ଵାରା ପଡିବ ବାଟରେ ହଁ ଗୋ ଏଇଠି ନୌକା ବିହାର ହଉଛି ତାପରେ ଆମର ଦେ ଖି ଥିବେ
ନାଇଁ ଭଲ ଭଲ ଜିନିଷ ଏଇ ଖରା ଦିନରେ ତ ବୁଲି ହବନି ଯାଇକି ସେଇ ଶୀତ ଦିନରେ ଯାହା ବୁଲି ହବ ଆଉ।
ତାପରେ ଉଁ ଭିଡିଓ ଗୁଡାକରେ ଦେଖିଥିବେ ଯୋଉ ଆପଣଙ୍କ ଯୋଉ ପ୍ଲାଷ୍ଟିକ ଅମ୍ ଅଳିଆ ଯୋଉ ବାହାରେ ସେଇଥିରେ ଯୋଉ ବଡ଼ ବଡ଼ ମା ଛ ମୟୂର, ହାତୀ ଏ ସବୁ ହଉଛି ସବୁ ଆସୁଛି ଭିଡିଓ ଦେଖିଥିବେ। ସେଇଗୁଡା ଆମ ପଟେ ଠିକ୍ ହେଇ ସେଇଟା।
ହଁ ହଁ।
ତ ସେଇଟା ପାଇଁ ଦେଖିବେ କେତେବେଳେ ଆସନ୍ତୁ ପୁରା ପରିବାର ସହିତ। ହଁ ଶୀତ ଦିନରେ ପ୍ରୋଗ୍ରାମ ହ ଶୀତ ଦିନରେ ଗୋଟେ କରନ୍ତୁ ଯୋଜନା କରିକି ଗାଡି କରିକି କି ଆସନ୍ତୁ ବୁ
ଆଉ ଖରା ଦିନରେ ତ ବୁଲି ହିଁ ହବନି। ପରିବାରରେ ଆମେ ଶାଶୁ ଶ୍ୱଶୁର ଅଛନ୍ତି ଉଁ ଝିଅ ଝିଅ ମୋର ଗୋ ଟିଏ ହଁ ଝିଅ ଗୋଟିଏ ଆଉ ସ୍ୱାମୀ ସ୍ତ୍ରୀ ଏମିତି ରହୁଛୁ ଆଉ।
ସେ ହଁ ସ୍ଵାମୀ କଣ ଚାକିରି କରନ୍ତି?
ନାଇଁ ବିଜନେସ୍।
ହଁ ମୋର ଝିଅ ଟା ବଡ ଆଁ
ଦିଟା ପୁଅ ଝିଅ ଆପଣଙ୍କର।
ହଁ ଏଗାର ବର୍ଷ ଝିଅକୁ। ଆଉ ପୁଅ ତ ଦେଢ ବର୍ଷ ହେଇନି ଆଉ।
ମୋର ଗୋଟିଏ ଝିଅ। ସେଇ ନଅ ବର୍ଷର ଝିଅ ଟା ମୋର।
ହଁ ଟିକେ ଦି ଜଣଙ୍କ ଭିତରେ ନଅ ବର୍ଷର ପାର୍ଥକ୍ୟ ଆଉ।
ହୁଁ ହୁଁ।
ଏମିତି କିଛି ନଥିଲା ଏବେ ହେଇଆ ହେଇଗଲା ଆଉ।
ପୁଅ ଟା ସାନ ଝିଅ ଟା ବଡ ତାହେଲେ।
ହଁ ଝିଅ ଜନ୍ମ ହେଲାଣି ଦୁଇ ହଜାର ଷୋହଳ ରୁ। ମୁଁ ପନ୍ଦରରେ ବାହାହେଲି ସେ ଷୋହଳରେ ଜନ୍ମ ହେଲା। ପୁଅ ତ ଏବେ ପଚିଶ ରେ ଜନ୍ମ ହେଇଛି ଆଉ।
ଆଚ୍ଛା ଆଚ୍ଛା।
ପଚିର ଫେବ ପଚିଶ ଫେବୃଆରୀ ହଁ। ପୁଅଟେ। ସେଇଥିପାଇଁ ତ ରହି ହେଲାନି ମୁଁ ଦି ବର୍ଷ ହେଲାଣି ଆଁ କୋ କିଛି ବି ମାନେ ବୁଲାବୁଲି ନା ରଜ ନା ଆମର ବାଙ୍କି ମହୋତ୍ସବ ଏତେ ବଡ ମହୋତ୍ସବ।
ନାଇଁ ନାଇଁ ବୁଲି ହବନି ସେ ବ ଛୋଟ ଛୁଆ ଟାକୁ ନେଇକି କୁଆଡେ ବୁଲିବେ।
ଏଇ ଦୁଇ ବର୍ଷ ପୂର୍ବରୁ ସିଏ ହବାର ଥିଲା ବୋଲି ଯାଇପାରିଲିନି। ଆରବର୍ଷ ସେ ହେଇଥିଲା ଛୋଟଟେ ହେଇଥିଲା ବୋଲି ମୁଁ ଯାଇପାରିଲିନି। ଏଇ ବର୍ଷ ବି ଏମିତି ହେଇଯାଇଛି, କିନ୍ତୁ କଣ କରିବା। ଛୋଟ ଅଛି ଭିଡକୁ ଗଲେ କାନ୍ଦ ଲାଗିବ। ତାକୁ କା ଲାଗୁଛି ବାଣ ଫୁଟିଲେ କାନ୍ଦ ଲାଗୁଚି।
ହୁଁ, ଛୋଟ ଛୁଆ ତ ଯାହା ହେଲେ ବି କାନ୍ଦିବ ନା।
କଣ କରିବା ଆଉ? ସେ ସେଇ ଯୋଉ ବାଣ ଯୋଉଠି ଫୁଟୁଛି ସେଇ ଉପରୁକୁ ଅନେଇ ଅନେଇ ସେ କାନ୍ଦୁଛି ପୁରା ଥରି ଯାଉଛି। ସେଥିପାଇଁ ମୋ ଶାଶୁ କହିଲେ କି ଆଉ ତାକୁ ନେଇଯା ଘରକୁ ପଳା ଆଉ ଗରମ ବି ସେ, ମନ୍ଦିରରୁ ବେଶୀ ବାଟ ନୁହଁ। ପାଞ୍ଚଶହ ମିଟର ଭିତରେ। କିନ୍ତୁ ମାନେ ଗାଁ ଯାକ ବୁଲିବେ ନା।
ହୁଁ ଗାଁ ଯାକ ବୁଲିକି ବାଣ ଫୁଟେଇଲା ବେଳକୁ ଛୁଆ
ବାଣ ଫୁଟେଇଲା ବେଳକୁ ସେମାନେ ଏକାଥରେ ତ ସାଙ୍ଗେ ସାଙ୍ଗେ ଯିବେନି ନା ଆମର ପ୍ରତି ଘର ଘର ପ୍ରତି ଘରେ ଘରେ ଭୋଗ ଖାଇକି ଯିବେ ଠାକୁର।
ଓହୋ ଘର ଘର ବୁଲାନ୍ତି।
ହଁ ପୁରା ଦା ଘ ଦାଣ୍ଡରେ ହଁ ଦାଣ୍ଡରେ ପୁରା କଣ କି ସମସ୍ତଙ୍କ ଘର ସାମ୍ନାରେ ଲିପା ପୋଛା କରିକି ମୂର୍ଜ ପକେଇକି କଳସ ବସେଇ
ହୁଁ।
ପୁରା ଫଳମୂଳ ସବୁ ରଖିକି ଆଉ ଭୋଗ ଖାଇ ଖାଇ ଯିବେ। ତ ସେଇଟା ହଁ, ସେଇଟା ରହି ରହି ରହି ଗଲା ବେଳକୁ ସମୟ ଲାଗିବ।
ହଁ ଯାହା ହେଲେ ବି ସମୟ ଲାଗିବ। ଇଆଡେ ବଜା ବାଜା ବାଣ ଫୁଟୁଥିବ ଛୁଆ ଟା ସେତେ ସେତିକି ଇଏ
ହଁ, ସେଥିପାଇଁକା ମୋ ଶାଶୁ କହିଲେ ନାଇଁ। ତାକୁ ନେଇଯା ସିଏ ବହୁତ ଦିନ ବେଳେ ବହୁତ ରହିଲାଣି ଆଉ
ବାକି ସମସ୍ତେ ସେଠି ଅଛନ୍ତି।
ସମସ୍ତେ ଅଛନ୍ତି।
ହଁ ହଁ।
ସମସ୍ତେ ସେଠି ଅଛନ୍ତି ଖାଲି ମୁଁ ପଳେଇ ଆସିଛି, ମୋ ଝିଅ ଟା ପଳେଇ ଆସିଛି, ପୁଅ ଟା ପଳେଇ ଆସିଲା। ମତେ ଟିକେ ଭଲ ଲାଗିବନି ବୋଲି ମୁଁ ଝିଅକୁ କହିଲି ତୁ ବି ଚାଲେ
ହଁ।
ଆଉ ମୁଁ ପୁରା ଦିନ ଘର ଟିକେ ଥକି ଯାଇଛି ମୋ ଝିଅ ଅଛି
କମ୍ ଲାଗୁଛି ବି
ବହୁତ ଗରମ ଆଡ଼େ ଖାଦ୍ୟ ନ ଯିବାକୁ ଖାଦ୍ୟ ନ ଖାଇବା ପାଇଁ ବହୁତ ଦୁର୍ବଳ ଲାଗୁଛି
ହୁଁ।
କାଲି ଟିକେ ରାତିରେ ବହୁତ ଡେରିରେ ଶୁଆ ହେଇଯିବ ସ୍ଵାମୀ ଏଇଠି ସେଇଠି ହିଁ ଥିଲେ। ସେଠି ସବୁ ଯୋଉ ବନ୍ଧା ହଉଥିଲା ଟେଣ୍ଟ ଫେଣ୍ଟ ବନ୍ଧା ହଉଥିଲା।
ହୁଁ।
ସ୍ଵାମୀ ସେଇଠି ଥିଲେ ସିଏ ଆସିଲେ ପୁରା ଗୋଟେ ରାତିରେ ମୁଁ ତାଙ୍କୁ ଅପେକ୍ଷା କରିକି ଥିଲି
ହୁଁ ହୁଁ
ଆଉ ଶୋଇଲା ବେଳକୁ ଡେରି ହେଇଯାଇଛି ପୁଣି ଆଜି ସକାଳୁ ସକାଳୁ ଜଲଦି ଉଠିକି ଆ ଘରେ ଛୋଟ ପିଲାଙ୍କ ପାଇଁ ଆମେ ସିନା ଆମେ ସିନା କିଛି ଖାଇବୁନୁ ଝିଅ ଭଣଜା ଅଛନ୍ତି ଝିଅ ଅଛି ଛୋଟ ପୁଅ ଟା ପାଇଁ ସିଝା କରିବି ଇଆଡେ ସବୁ ରନ୍ଧା ରନ୍ଧି କରିକି ଖୁଆଇ ପିଇକି ତ ଯିବି।
ହୁଁ ହୁଁ
ଆଉ ମୋ ଉପରେ ଯୋଉ ମାନେ ନିର୍ଭର ତାଙ୍କ କଥା ବୁଝିକି ଯିବାକୁ ପଡ଼ିବ ନା
ହଁ ହଁ।
ସେ ସବୁ କାମ କରିକି ପୁଣି ମଝିରେ ଆସିଥିଲି ମଙ୍ଗନହାଣ୍ଡି ଯେମିତି ଆମର ଓଡିଆ ବାହାଘରରେ ବସେ ସେମିତି ଠାକୁରଙ୍କର ବି ମଙ୍ଗନହାଣ୍ଡି ବସଥିଲା।
ହୁଁ ହୁଁ।
ଆଉ ସେ ମଙ୍ଗନ ହାଣ୍ଡି ବସେଇ ଦେଇକି ଆସିକି ପୁଣି ଥରେ ଘର ଦୁଆର ଉଳେଇଲିି ଏଇ ସନ୍ଧ୍ୟା ଦିଆ ହବ ନା ସନ୍ଧ୍ୟା ବେଳେ
ହଁ ହଁ।
ଆଉ ଘର ଦ୍ବାର ପୁଣି ଓଳେଇକି ପୁଣି ପୁଅଟାକୁ ଖୁଆଇ ଦେଇକି ଶୁଆଇ ଦେଇକି ଯାଇଥିଲି ଘରେ ମୋ ଭଣଜା ଆଉ ମୋ ଝିଅ ଜଗିଥିଲେ
ହୁଁ।
ତାପରେ ସେଯେମିତି ଉଠିକି କାନ୍ଦିଲା ଖୋଜିଲା ସେ ପୁଣି ତାକୁ ନେଇକି ଗଲେ ଗାଡିରେ
ହଁ ହଁ।
କଣ କରିବା ଆଉ।
ଆଉ କଣ କରିବା ସେଇତ ସବୁ ଦି କାମ ଆଉ କରିବାକୁତ ପଡ଼ିବ ବାଧ୍ୟ। ପରିବାରକୁୁ ଦେଖିବାକୁ ପଡ଼ିବ ଯାହା ହେଲେବି
ହଁ ଯେତେ କଷ୍ଟ ହୁ ଏବେ କଷ୍ଟ ଲାଗୁଛି
ଛୁଆ କଥା ବୁଝିବାକୁ ପଡ଼ିବ ଶାଶୁ ଶ୍ୱଶୁର ଥିଲେ ଶାଶୁ ଶ୍ୱଶୁର ଶ୍ୱଶୁର କଥା ବୁଝିବାକୁ ପଡ଼ିବ
ବହୁତ ବଡ଼ ଫ୍ୟାମିଲି ଶାଶୁ ଶଶୁର ମୋ ସ୍ୱାମୀ ବଡ଼ ତା ତଳେ ନଣନ୍ଦ
ହୁଁ ସବୁ ଜଏଣ୍ଟ ହେଇକି ରହୁଚନ୍ତିନା କଣ? ଓହୋ
ଆଉ ଯାଆଁଳା ଦିଅର ମୋର ଜଣେ ଆମେରିକାରେ ଅଛନ୍ତି।
ହୁଁ ହୁଁ।
ଆଉ ଜଣେ ଆମର ଭୁବନେଶର ଯୋଉ କିଟ୍ ରେ ଚାକିରି କରିଛନ୍ତି। ଆଉ ମୋ ସ୍ୱାମୀ ତ ବି ଭୁବନେଶ୍ୱରରେ ରେଲୱେରେ ଚାକିରି କରିଛନ୍ତି। ଭୁବନେଶ୍ଵର ଆମର ମୋର ତ ଛୁଆ ବଳୁ ପାଠ ପଢା